ହ୍ୟାଲୋ ଭାଇ ତ କଣ କର ହଁ କଣ କରୁଛ?
ଟିକେ ଭାଇ ଶୋଇଚି ଏଇ ଗାଁ ରେ।
ଆଉ କାଲି ରଜ ବୁଲି ଯିବ ନା?
ଭାଇ ଦେଖିବାକୁ ଯିବାର ଇଚ୍ଛା ହଉଛି ଘର
ଆମ ଆଡେ ଆସୁନ।
ହଁ ଭାଇ ତମ ଆଡେ ଗନେ କଲ କରିବି ଆଉ।
ଓହୋ ଏପଟେ ଏନା ଭଲ ରଜ ହଉଛି ତ?
କଣ କହିଲା ଭାଇ?
ସେପଟେ ଏଇନା ଭଲ ରଜ ହଉଛି?
ହଁ ଭାଇ ସେଇଭଳିଆ ଆଉ।
ଆଉ ତମ ସେପଟେ ରଜ ହଉଚି ତ?
ଆମ ଗାଁ ରେ କାଲି ବଢିଆ ପୋଗ୍ରାମ ହବ ଆସିବ ଦେଖିବା ପାଇଁ ହିଁ ରଜ।
ପୋଗ୍ରାମ ହବ?
ହଁ ଭାଇ ଏରା ବଢଆ ଷ୍ଟେଜ ପ୍ରୋଗ୍ରାମ ହବ ବଡ ବଡ ସିଙ୍ଗର ମାନେ ଆସିବେ।
ହଁ ଦେଖିବା କାଲି ଯିବା।
ଆସିଲେ ମୁଁ ତ ଏଇନା ସବୁବେଳେ ଅଛି ଆଉ। ଯେତେବେଳେ ପହଞ୍ଚିବ ମତେ ଗୋଟେ ତ ଖାଲି ଗୋଟେ କଲ ଟେ କରିଦବ ମୁଁ ଯିବି ତୁମ ପାଖରେ ପହଞ୍ଚିବି।
ହଁ ହଁ କାଲି ଦେଖିବା ଗଲେ ଫୋନ କରିଆ।
ହଁ ଏ ଆସିନି ମତେଇ ଗୋଟେ କଲ ଡାଏଲ କରିଦବ।
ହଁ। ନା କୁଆଡେ ଯାଇଛ ନା ଯାଇନୁ?
ନାଁ ଭାଇ ଯାଇନି ଭାଇ କୁଆଡେ ବୁଲିବ ବୁଲିଯିବା ପାଇଁ ଅଚି ପ୍ଳାଣ୍ଣିଙ୍ଗ। ଟି ନ ହେଇଯିବା ଆଉ।
ହୁଁ, ମେଘତ ଏଇନା ହଉଛି ସବୁଦିନ ଆଉ।
କହିଲେ
ସବୁଦିନ ତ ଚାରିଟାବେଳିଆ ମେଘ ହଉଛି।
ବଢ଼ିଆ। ମେଘଟା ସିନା ଭାଇ ଛାଡୁନି ଭାଇ କଣ କରିବା? ମେଘତ ଛାଡୁନି କିଛି ଆଉ କଣ କରିବା?
ହଁ, ଏଇ ରଜରେ ମେଘଟା ନ ହବା ଭଲ।
ଭାଇ ତମେ ଯାଇଥିଲ ପ୍ୟାଣ୍ଟସାର୍ଟ ଆଣିବାପାଇଁ। ଆଣିଲ ନା ଆଣିନ?
ହଁ ଆଣିସାରିଲିନି।
ଧରି କିନି ତାହାଲେ ଆଇଲ।
ହଁ
ଭଲ କହଲି କୁଆଡେ ବୁଲା ବୁଲି ପ୍ଲାନିଙ୍ଗ ଆଜି।
ଦେଖିଆ?
ତମ ଆଡେ ମେଘ ଉଠେଇଛି ନା ଉଠେଇନି?
ହଁ ଏଇଆଡୁ ଉଠେଇଛି।
କାଲି ବୋଧେ ବିଜୁଳି ମାରିଥିଲା ତମ ଆଡେ?
ହଁ ଭାଇ ଆମଆଡେ ଟିକେ ବିଜୁଳି ଘଡଘଡି ମାରଚି ସେମିତି ଆଉ
ଓହ।
ଦେଖିବା ଭାଇ କଣ ହଉଛି ଭାଇ ରଜଟା ଆ ହବ ଏତ କରିଦ ମେଘଟା ନହେଲେ ଟିକେ ଭଲ ହୁଅନ୍ତା।
ସେ ମେଘ ମେଘ ନହେଲେ ଭଲ ହବ।
ଆଉ ଏଇ କଣ ଖାଇଥିଲ କଣ?
ଏ ଘରେ ଭାତଡାଲି ଖାଇଥିଲି ଆଉ
ଆଉ ତମେ କଣ ଖାଇଥିଲ?
ମୁଁ ବି ସେ ଭାତ ଡାଲି ଆମ୍ବ ଭଜା।
ଓହ୍।
ଏଇଟା ତ ଆମ ଦେଶୀ ଖାଇବା ଆଉ
ହଁ ଭାଇ ହଁ।
କଣ ଏଇନା ଘରୁ, ଘରେ ନା ଛାତ ଉପରେ?
ଏଇ ଛାତ ଉପରେ ଶୋଇଚିବା ଥଣ୍ଡା ପବନ ଦଉଚି ଟିକେ ଶୋଇଚି।
ଓ।
ଆଇନାଙ୍କ ଦେହ ବା ଠିକ ଅଛି ତ?
ହଁ ଦେହ ଠିକ୍ ଅଛ
ଆଇ ଆଜି ତ ପାଣି ବୁହାଵୁହି ଆଜି କେମିତି କଣ କଲ?
ହାଁ ତ ମୁଁ ଦୋକାନରେ ଯାଇଥିଲି କିଏ ଏରା ଆଣିବ? ପାଣି ହୁଆ। ଦୋକାନରୁ ତ ଏବେ ଆସୁଛି।
କାଲି ତ ନଜର ଲାଗିବନି?
ନା କାଲି ଯିମି ଦଶଟାରେ ପଳେଇ ଆସିବି।
ହ ହଲ ଆଇ ଦୋକାନ ଖାଲି ପ୍ରେଜେଣ୍ଟଟା ପକେଇ ଦେଇ ପଳେଇଆସିବ ଆଉ।
ହଁ। ମୁଁ ଦଶଟାରେ ଯିବୁ ସେଇଟା ଫୁଲ୍ ଆମର ଡ୍ୟୁଟି ପଡିଯିବ।
ହଁ ହଁ।
ଯିମୁଁ ସାତଟା ଆସୁ ଦଶଟାରେ ଫୁଲ ଡୁଟି ଆଉ
ଓ ହଁ ସେଇଆ କହିଚି ପା
ଘରେ ବସିିକି କଣ ଲାଭ?
ହୁଁ ଭାଇ ଘରେ ବସିକିନା କିଛି ଭାଇ ମିଳିବନି।
କିଛି କେହି ଦେବେନି
କେହି ଭି କିଛି ଦେବେନି ଖାଲି ବୁଦ୍ଧି ବତେଇ ଦେବେ ଆଉ।
ହୁଁ।
ଏ ବୁଦ୍ଧି ବଟେଇ ବାକୁ ତ ଲୋକ ଅଛନ୍ତି।
ଲୋକ ତ ଦୁନିଆରେ ଅଛନ୍ତି।
ଏଇ ଟା ଆମେ ଜାଣିପାରୁଥିବ ଆଉ।
ଆମ ଗାଁ ରେ ତ ପ୍ରବଳ।
ହଁ।
ହଁ ଭଲ ଅଛି ନା?
ହଁ ଭାଇ ସେଇ ଭଳିଆ ଦେହ ଏମିତି ଠିକ୍ ଠାକ ଚାଲିଚି।
ଓହଃ।
ଆଉ ଭାଇ ତମ ଦେହ ପା?
ହୁଁ ଭଲ ଅଛି।
ଆଉ ଭାଇ ତମେ ଦୋକାନ ରେ ରହୁଚ ସେଇଟା କେତେ ବଡ ଦୋକାନ ଟେ କଣ କେମିତି?
ଭଷା ଦୋକାନ ଟେ।
ବଡ ଦୋକାନ ଟେ
ହଁ ଯୋଉ ଗ୍ଲୋସାରୀ ଆଇଟମ୍ ଆଉ।
କଣ କହିଲ ଭାଇ?
ଏ ବଡ ଦୋକାନ ଆଳୁ ଗ୍ଲୋସରୀ ସବୁ ଆଇଟମ୍ ସେଇଠି ଆଉ।
ଓହୋ ବଢିଆ ଆଉ।
ଗାଁ ପାଖରେ ଅଛି ଯିବାଆସିବା ହେଇଯାଉଚି।
ହଁ ହଁ।
ଏ ମେଘ ଉଠେଇଲାଣି ବିଜୁଳି ମାଇଲାଣି।
ହଉ ବିଜୁଳି ତ ଜୋର ରେ ମାରୁଚି ଭାଇ ଛାତ ଉପରେ ନା ତଳେ?
ତଳେ।
ତମ ଆଡ଼େ ଭାଇ ତା ମାନେ ବିଜୁଳି ମାରୁଚି?
ହଁ ଅଁ।
ଏଭଳିଆ ତାହାଲେ ଚାଲିଛି ଆଉ।
ହୁଁ ହୁଁ। ଚାଲିଚି ଏବେ ଆଉ।
ହଁ ହଁ ଏଇଭଳିଆ ଚାଲିଚି ଆଉ, ଆଉ ତମ ଆଡ଼େ କେମିତି କଣ ରଜ କେମିତି କଣ ଅ କେତେ ବାଟ ଗଲାଣି?
ରଜ ଏପଟେ ଟିକେ ଭଲ କରିଛନ୍ତି ତ।
ବଢିଆ ହୋଉଚି ଭାଇ ଆମ ଆଡେ ଏ ପୁରା ବଢିଆ ହୋଉଚି।
ହଁ ଏଇନା ରଜ ସବୁ ଆଡ଼େ ଭଲ କରିୁଛନ୍ତି ଆଉ।
ଆସିନ ନାଇଁ ଭାଇ ଆମକୁ ଫୋନ କରିବ ଆଉ।
ହଁ ତମେ ବି ଆସିଲେ ମୋତେ ଫୋନ କରିବ ଆଉ।
ହଁଁ
ଆଉ ଘରେ ସବୁ ଭଲ?
କଣ କହିଲ ଭାଇ?
ଘରେ ସବୁ ଭଲ?
ହଁ ଭାଇ ସେଭଳିଆ ତ ହିଁ ଚାଲିଛି ଆଉ ଭଲ କଣ।
ଆଉ ସମସ୍ତ ଙ୍କ ଦେହ ପା ଭଲ ଅଛି?
ହୁଁ ଏ ଭଲ ଅଛି।
ହୁଁ।
ଏଇ ତମ ଘରେ ସବୁ ଦେହ ଭଲ ଅଛି ତ?
ହଁ ଆମ ଘରେ ସମସ୍ତଙ୍କର ଦେହ ଭଲ ଅଛି।
ଆଉ ଭାଇ
ଆଉ ଏବେ ଆଉ କଣ କରୁଚ।
କଂ କହିଲ ଭାଈ।
ଏବେ ଆଉ କଣ କରୁଛ ପଢୁଛ ନା କୁଆଡ଼େ ରଉଚ।
ହଁ ଭାଇ ଏଇନା ପଢାପଢି କରୁଛି ଆଉ। ଏମିତି ଭାଇ ଚାଲିଛି ପାଠ ପଢା କଣ କହିଲ।
ଗାଁ କଲେଜ।
ହଁ ଏଇ ଗାଁରେ ଗୋଟେ କଲେଜ ସେଇଠି ପଢୁଛି।
ଓହୋ।
ହଁ ଭାଇ ତମେ ତାନେ ଆଉ ପଢାପଡି ଆଉ କିଛି କରୁନ।
ନା ନା ମୁଁ ତ ଏଵେ ଦୋକାନରେ ରହିଲି।
ଆଉ ଏବେ ତ ଯୋଉ ରଜ ପାଇଁ ଛୁଟି ଥିବ ଆଉ।
ହଁ ଏଇ ଛୁଟି ଅଛିି ବା।
ହଁ। ରଜ ପାଇଁ ଏବେ ଏବେ ଖୋଲିବ କଲେଜ ଆଉ ସ୍କୁଲ କଲେଜ ଏବେ ସବୁ ଖୋଲିବ।
ହଁ ହଁ ଖୋଲିବ ଏଇ ରଜ ପରେ ତ ସବୁ ଖୋଲେ ଆସ୍ତେ ଆସ୍ତେ ସବୁ ଖୋଲିଦବ ଆଉ।
ହୁଁ ଖାଲି ଯା ରବିବାରିଆ ଛୁଟି ରହିବ ଆଉ।
କଲେଜ ତ ରବିବାରିଆ ଛୁଟି ହୁଏ।
ହଁ ହଁ। ଭାଇ ତମେ ବୋଧେ ପାଠଶାଠ ପଢୁନଥିଲ ବୋଧେ ନା କଣ ପଚାରୁଚ ରବାରିଆ ଛୁଟି ହୁଏ କି ନାଇଁ।
ପଢ଼ିନି ଦଶମ ପାସ୍ କରିଛି ଆଉ କଲେଜ ଯାଇନି ଆଉ।
ଓହୋ ସେଇୟା ଆଉ। ଭାଇ କଲେସ ସ୍କୁଲ ଆଡମିସନ କରିନାହାନ୍ତି ନା କଣ ସେଥି ପାଇଁ ପଚାରିଲେ ଆଉ।
ହ କଲେଜ ଯାଇନି।
ହୁଁ।
ତମ ଗାଁ ରେ ବି ଆମ ଗ ଆମ ସ୍କୁଲରେ କେଜଣ ପଢୁଥିଲେ ଵା।
ଏ ମୁଁ ତ ଆମ ଗାଁ ସ୍କୁଲ ରେ ତ ପଢିନଥିଲି ଆଉ କଣ କହିମି।
ହୁଁ। ଆଉ ଏବେ ରଜରେ ତ ବୁଲି ଆସିବ ଆଉ।
ହଁ ଭାଇ ଯିବା ଆଉ। ଗଲେ ମୁଁ ତମକୁ କଲ କରିବିିନି କି।
ହଁ ଗଲେ ମୋତେ ଫୋନ କରିଦେବ ଆସିଲେ ମୋତେ ଫୋନ କରିଦେବ ଆଉ। ଏବେ କଣ କାମ କରୁଛ ନା କଣ।
କାମ କରୁଚି କଣ ଏଇଠି ଏ ବସିଛି ଟି ଭାଇ ଟି ଲେଖୁଥିଲି ତ ସେଇ ଯୋଗୁ ଟିକେ ଏମିତି ଟିକେ ଅବେଗା ହଉଛି ଆଉ ହଉ ଭାଇ ତାନେ ମୁଁ ଲେଖି ସାଇନେ ତମ ସହିତ କଥା ହେମି ଆଉ।
ହଉ।
ଓ ଭାଇ।